ହ୍ୟାଲୋ।
ହାଲୋ।
ହଁ ଶୁଭୁଛି ତ ହ୍ୟାଲୋ।
ହଁ ହଁ।
ଶୁଭୁଚି ତ ହଁ!
ହଁ ଶୁଭୁଚି।
ହଁ କଁ କରୁଚ?
କଫ। କଁ କରିବି ଏଇଠି ଟିକେ ଥଣ୍ଡା ହେଇଯାଇ ତ ଦେହ ଟିକେ ଭଲ ନାହିଁ ବଇଚି ଆଉ।
ଥଣ୍ଡା ହେଇଗଲା ବର୍ଷା ହଉଛି କି?
ହଁ ଟିକେ ସିଜନ୍ ଚେଞ୍ଜ ହେଇଗଲା ତ।
ହଁ ସେଜିନ୍ ଚେଞ୍ଜ ହେଲେ ତ ଦେହ ଜର ଥଣ୍ଡା ହବ ଆଉ।
ହଁ!
ଆଉ ମେଡିସିନ୍ ଖାଇଥିଲି ମୁଁ ଏଇଠି ବସିଥିଲି ଆଉ।
ଓ ହୁଁ ହଁ ମେଡ଼ିସିନ୍ ଆଣିଛି।
ହଁ ମେଡ଼ିସିନ୍ ଖାଅ ଭଲ ହେଇଯିବ ନହେଲେ ଭାଇରାଲ ଫିବର ନା ଜର ଉଁ ଥଣ୍ଡା ଛାଡିବା ପାଇଁ ଲେଟ୍ ହବ।
ହଁ ଆଉ କଣ ଆଜି ସବୁ ଖିଆପିଆ ହେଇଥିଲା।
ଆଜି କଁ ଖାଇବା ଆମ ଏମ୍ତି ଡାଲମା, ବଡିଚୁରା, ଶାଗଭଜା କଦଳୀ ଆଳୁ ଭଜା ଏଇ ସବୁ ହେଇଥିଲା ଆଉ।
ବାବାରେ ଏତେ ସାରା ଆଇଟମ୍ ହେଇଥିଲା ଆଜି।
ହଁ କେବେ କେବେ ହେଇଯାଏ। ଯେବେ ଇଚ୍ଛା ହବ ରୋଷେଇ କରିବା ମାଆଙ୍କର ଅଧିକ କଲେ ଆଉ କଣ ଆମର ଖାଇବା କଥା।
ହଁ! ଆମେ ଖାଇବା କଥା ହଁ ତାଙ୍କ ଡିଉଟି ସେ ବନେଇବେ ଆଉ।
ହଁ ଯୋଉଦିନ ଇଚ୍ଛା ହେଲା କଲେ ଆଉ। ଆଉ ବର୍ଷା ଏବେ ହଉଚି ତମ ଆଡେ?
ନାଇଁ ନାଇଁ ସଖାଳେ ପ ସଖାଳୁ ପ୍ରା ଖରାବେଳ ପର୍ଯ୍ୟନ୍ତ ହଉଥିଲା ତାପରଠୁ ଛାଡି ଯାଇଛି। ନାହିଁ।
ହୁଁ ସେମିତ ହଉଚି ଆଉ ହଉଚି ଛାଡୁଚି ଏମ୍ତି କରୁଚି ଆଉ। ବର୍ଷା ଦିନ ହେଲେ ତ ସେଇଆ ବର୍ଷା ହବ ଛାଡିବ।
ହଁ।
ଯାହଉ ପଚାର ପଚାର ଦିନ ଆଉ।
ବର୍ଷା ଦିନ ଜମା ଭଲ ଲାଗେନି।
ନା ମ ପ୍ରା ପ୍ରାୟ ବୋଧେ ସମସ୍ତଙ୍କୁ ହିଁ ଭଲ ଭଲ ଲାଗେନି ସବୁ ଋତୁ ଦରକାର୍ କିନ୍ତୁ ଏଇ ବର୍ଷା ପାଣି ପାଇଁ ଟିକେ ଭଲ ଲାଗେନି ଆଉ।
ହଁ ପାଇଁ ତାପରେ ମ ମାନେ ବାହାର ଜାଗା ହେଇଛି ହଁ ଇଏ ଆମେ ତ ଗାଁ ପିଲା।
ହ
ଆମର ତ ମାଟିରେ ଯେମିତି ହେଲେ ଗୋଡଟା ବାଜିବ ନା।
ହଁ ହଁ ସେଇଟା ତ ଠିକ୍ କଥା।
ହୁଁ କାଦୁଅଟା କାହାକୁ ଭଲ ଲାଗେ କାଦୁଅ ହବା। ଏୟା ଆଉ। ସେମିତି ଦେଖିବାକୁ ଗଲେ ମତେ ଶୀତ ଋତୁଟି ବହୁତ୍ ହି ପସନ୍ଦ।
କାହିଁକି?
ତମେ ବୁଝିପାରୁଥିବ କାହିଁକି କାରଣ ଶୋଇବା।
ସମସ୍ତଙ୍କୁ ଶୀତ ଋତୁ ଟା ପସନ୍ଦ। ଆଉ ଶୋଇବାଟା ଆଉ ଖାଇବାଟା।
ହଁ ହଁ ଖାଇବା ଲେଟ ରେ ଉଠିବ ହଁ ଲେଟ ରେ ଉ
ଏ ଯାହାବି ହଉ ସବୁ ଋତୁକୁ ଟିକେ ଗରମ ଦିନେ ଗ ଗରମ ଲାଗେ ଅଧିକ ତ ଟିକେ ମାନେ ବ୍ୟସ୍ତ ବିବ୍ରତ ଲାଗେ। କିନ୍ତୁ ବର୍ଷା ବର୍ଷା ଦିନେ ବର୍ଷା ହେଲେ କାଦୁଅରେ ମାନେ ପୋକ ଉଡିବେ ମେନ୍ ହେଲା ବର୍ଷା ଦିନେ ପୋକ। ରାତି ହେଲା ମାନେ ଲାଇଟ ବନ୍ଦ। ଖାଇପାରିବନି ସେ ବି ବେଳାବେଳି ରୋଷେଇ ହେଲା ତ ଭଲ ନହେଲେ ପୋକ ଲାଷ୍ଟକୁ ରୋଷେଇ ହବ। ତ ସେଇ ତାପରେ ଶୀତ ଦିନ ଟା ସବୁ ମାନେ ସବୁ ଦିଗକୁ ଲକ୍ଷ୍ୟ କଲେ ଭଲ। ସବୁ ଇଏରେ କିନ୍ତୁ ଯାହାକୁ ଯୋର କିନ୍ତୁ ସବୁ ଋତୁ ଦରକାର ନହେଲେ ଏ ପୃଥିବୀ ଚାଲିବନି।
ଚାଲିବନି ଯାହା କହିଲ ସବୁ ଋତୁ ଟା ଆମ ପାଇଁ ସମାନ। କିନ୍ତୁ ଆମର ମାନେ ଯୋଉ ଋତୁ ଟା ଆମେ କଣ ମାନେ ଯୋଉ ଋତୁ ଆମେ ରହିପାରିବା ଏଇଟା ହଉଛି ଆମ ଶୀତ ଋତୁ। ଆଉ ସବୁ ଋତୁ ମୁଁ ଟିକେ ଟିକେ ଇଏ ଲାଗେ। ଏହେ
ହଁ ସବୁ ଋତୁରେ ଟିକେ ଶୀତ ଋତୁ ଟା ସବୁଠୁ ଭଲ ଲାଗେ। ଖାଇବା ହଉ ଶୋଇବା ହଉ କୁଆଡେ ବୁଲିବାକୁ ହଉ ଯାହାବି ହଉ
ହଁ ଆଉ?
ଆଉ?
କୁଆଡେ ଯିବା ଯିବି ପ୍ଲାନିଂ କରିନ କହୁଥିଲ ଯିବ ବୋଲି?
ହଁ ଯିବା କୋଉଠିକି ଦେଖିବା ପ୍ଲାନିଂ ଏମିତି ତ ପ୍ରପର ହେଇନି ତାପରେ ଭାବୁଛୁ ଯିବା ପାଇଁ ତ ଯିବା ଆଉ ଗୋଟେ ବାହାଘର ଅଛି ସରିଗଲେ ଗୋଟେ କୋଉଠି ପ୍ଲାନିଂ କରିବା ଆଉ। ସାଙ୍ଗ ବାହାଘର ତ ଅଛି ହୁଁ। ଆସ ଯିବା ଏବେ ତ ମ୍ୟାରେଜ ଲାଷ୍ଟ ନା ତିଥି ହ ସେଇ ଯାହାର ଯାହା ହବା କଥା ହେଇଯାଉଛି। ବାହାଘର ସରିଲେ
ଉଁ ହୁଁ ଆଉ ତମର କେବେ ହଉଛି ବା?
ନାଇଁ ଆମର ଏବେ ନାହିଁ ବାହା ହେଇକି ଯାଇ କଣ ଶାଶୁଘରେ କରିବ ଏଇ ରୋଷେଇ କରିକି ଖାଇବାକୁ ଦବ। ଆଉ ବାସନ ମାଜିବ ଆଉ କଣ କାମ ଅଛି। ଏତେ ଜଲଦି ଯାଇକି ରୋଷେଇ କରିବାର ନାହିଁ ରୋଷେଇ ରୋଷେଇ ସିନା ଶିଖିଲେ କଣ କରିବି ମୁଁ ତ ରୋଷେଇ ଶିଖି ଖିନି ଯାଇକି କଣ କରିବି?
ମାନେ ରୋଷେଇ ଜମା ଶିଖିନ କରିନ?
ମାନେ କି ନର୍ମାଲ ଜିନିଷ ଶିଖିଛି ଶିଖିଛି ଝିଅ ପିଲା ଆଉ ରୋଷେଇ ଶିଖିବେନି ଶିଖିଛି ମାନେ ଯେହେତୁ ମୁଁ ପ୍ରତିଦିନ ନିତିଦିନିଆ ଅଭ୍ୟାସରେ ମୋର ନାହିଁ ତ ମୁଁ କରିପାରେନି। ଶିଖିଛି ମୁଁ କରିପାରିବି ମାନେ କେହି ନାହାନ୍ତି ତ ମୁଁ କରିଦେବି କିନ୍ତୁ ଯେହେତୁ ନିତ ନିତିଦିନିଆ ଅଭ୍ୟାସ ଟି ନାହିଁ ଟିକେ କରିବା ପାଇଁ କଷ୍ଟ ଆଉ।
ମାଙ୍କ ଟାଇପ ର ନୁହଁ ଆଉ।
ନା ନା। ବୟସ ସିନା ବଢି ଯାଉଛି କିନ୍ତୁ ମନ ଟା ବଢୁନି। ମନ ବଡ ହଉନି ସବୁବେଳେ ଛୁଆରେ ତ ଏବେ ଯାଇକି ବାହା ବାହା କୋଉମାନେ ହେବେ ଯୋଉମାନଙ୍କ ମାଇଣ୍ଡ ମେଚୁର ହେଇଥିବ ଆମେ ମାନେ ତ ଘରେ ଖାଇକି ଶୋଇବା ଚିନ୍ତାରେ ଆଉ ବାହା ହେଇକି ଯାଇକି କଣ କରିବୁ। ସେ ଆମକୁ ଘରୁ ପଠେଇଦବେ ଆଉ ଥରେ ରିଟନ୍ ଘରକୁ ତମେ ପଳାଅ।
ସତ କଥା କହିବ କହିଲ ଉଠ ତମେ କେତେବେଳେ।
ନାଁ ନାଁ ମୁଁ ମାନେ କଣ କହିଲେ ମୁଁ ଉଠେନି ଲେଟରେ ମୁଁ ବେଳେ ବେଳେ ଉଠେ। କିନ୍ତୁ ଆଠଟା ଭିତରେ ମୋ ନିତ୍ୟକର୍ମ ସାରିକି ମୁଁ ନଅଟା ପୂର୍ବରୁ ଶୋଇପଡ଼େ ପୁଣି ଦିନରେ। ମାନେ ମୁଁ ଲେଟ୍ ନାଇଟରେ ଟିକେ ଶୁଏ। ଲେଟ୍ ନାଇଟରେ ଶୁଏ ମାନେ ଟିକେ ପଢ଼ାପଢ଼ି ହେଲା କି ମୋ ମୋବାଇଲ ତ ପ ମାନେ ମୋବାଇଲ ହେଲା ପରମ ବନ୍ଧୁ। ତାକୁ ଦେଖ ଖାଅ ତାକୁ ଦେଖା ସାରିକି ଟିକେ ଏକା କଥା ବି। ମୁଁ ଟିକେ ସାହିତିକ ୱାର୍ଡ ମାନେ ଭୁଲିଗଲି। ହଁ ମାନେ ହସ ଲାଗୁଚି ଏତେ ଜୋରେ ତ ସେଇ ହିସାବରେ ମୁଁ ଟି ଟିକେ ମାନେ ପଢ଼ାପଢ଼ି ସାରିକି ଟିକେ ମୋବାଇଲ ଦେଖିକି ଶୋଇଲା ବେଳକୁ ଲେଟ୍ ଲେଟରେ ଶୋଇଲେ ବି ମୁଁ ଟିକେ ବେଳା ବେଳି ଉଠେ ବେଗା ବେଗି କାହିଁକି ନାଁ ବେଗା ବେଗି ନ ଉଠିଲେ ସମ ସମସ୍ତେ ଉଠନ୍ତି ନା ବେଳା ବେଳି ତ ମତେ ବି ଉଠିବାକୁ ପଡ଼େ। ତ ମୁଁ କଣ କରେ ମୋ ନି ନିତ୍ୟକର୍ମ ସାରି ଦେଇକି ଘରେ କୁହନ୍ତି କି ଲେଟରେ ଉଠିବନି। ତମେ ଶୁଅ ଆଉ ଥରେ ତ ସେଥିପାଇଁ ମୁଁ ବେଳା ବେଳି ଉଠି ମୋ ନିତ୍ୟକର୍ମ ସାରି ଖାଇକି ଶୋଇ ପଡ଼େ। ବାରଟା ବେଳକୁ ପୁଣି ଉଠେ ଉଠେ ପଢ଼ାପଢ଼ି ଯାହା ଯଦି କିଛି ଇଛ୍ ଇଛା ହେଲା କଲି ନହେଲେ ପୁଣି ଉଠିକି ଖାଇଦିଏ। ଖାଇକି ପୁଣି ଟିକେ ଶୋଇ ପଡ଼େ। ଚାରିଟା ବେଳକୁ ଉଠିକି ମାନେ ଯାହା କରି ବସା ଉଠା ଯାହା ଟିକେ ଗପସପ୍ ହେଲା ବାହାରକୁ ଟିକେ ଯିବା ପାଇଁ କୁ ଗାଁରେ ତ ଯେହେତୁ ବସା ଉଠା ଚାଲିବ ଗପସପ।
ଓହୋ
ତ ଟିକେ ଗପସପ ହେଇକି ପୁଣି ସନ୍ଧ୍ୟା ବେଳେ ବସ ଘରେ ଆଉ କଣ କରିବ। ପଢ଼ାପଢ଼ି ଯାହା କଲ ନହେଲେ ଖାଇ ପିଇକି ଶୋଇଲ। ଉଠେନି ମୁଁ ଲେଟରେ ନତ୍ କଥା ସେ କଥା ଏ ପାଠ ସରିଲା ପରେ ଆଉ କିଛି ନାହିଁ। କଣ କରିବ ଘରେ?
କଣ କରିବ ଆଉ ସତ କଥା ଘରେ।
ଆଉ ଯିଏ ରୋଷେଇ ରୋଷେଇ କରିବା ଠେନି ଆଉ ଯେ ପିଲା ରୋଷେଇ ଶିଖିବେନି ଆଉ କଣ ଯିଏ ସବୁ କୁହନ୍ତି ଆମେ ଏଇଟା ଜାଣିନୁ ସେଟା ଭୁଲ୍। କଥା ସବୁ ଜିନିଷ ଆମେ ଜାଣିବା ଦରକାର। ଯେ ଆମର ଆଇପ୍ ଏବେ ଘରେ କେହି ନାହାନ୍ତି? ଆମେ ଅଳ୍ପ ମାନେ ଯୋଉ ଫ୍ୟାମିଲି ଯାହାର ଅଳ୍ପ ସେମାନେ ଘରେ ମା ତ ରୋଷେଇ ରୋଷେଇ କରିଦେଲା ନା ତ ସେମାନେ ଆଉ କାହିଁ କରିବେ। ତା ବୋଲି ଆମେ କହବା ଆମେ ଶିଖିନାହାନ୍ତି କୁହନ୍ତିନି।
ହଁ ଆମେ କରିନୁ କୁହନ୍ତି ପ୍ରାୟ ଆମେ କରଉନୁ। ଆମ ଘରେ ମୁଁ କରିବାକୁ ଦିଅନ୍ତିନି
ଆମେ ଝିଅ ଜନ୍ମ ହେଇଛନ୍ତି ଆମକୁ ଦିନେ ନା ଦିନେ କରିବାକୁ ପଡ଼ିବ। ତ ସେଇ ହିସାବରେ ଏଠାରେ ଆମେ ଚା ସବୁ ଜିନିଷ ସମସ୍ତେ ଜାଣିଚନ୍ତି। ଘରେ କାମ ନାହିଁ କରାହଉନି। ଯେବେ କାମ ଦରକାର ହବ କରାହବ ଆଉ। କିଏ କୋଉଟା ଜାଣିନି? ସମସ୍ତେ ସବୁ ଜାଣିଚନ୍ତି। ଆଜ୍ଞା ଘରେ ସିନା ମା ସବୁ
ହୁଁ
ପୁଣି ଆମେ ସବୁ ଆଉ ସେଇଭଳିଆ କ ଆଉ
ଓହୋ ଆଉ କଣ ତମ ଲାଇଫ୍ ଏଟା ତ ବହୁତ ହିଁ ଭଲ ‌। ଇଁ
ଜମା ଭଲ ନୁହଁ ମାନେ ମୋ ଲାଇଫ୍ ନୁହଁ ଝିଅ ପିଲାଙ୍କ ଲାଇଫ୍ କେତେ ଜଣଙ୍କର ଭଲ ହେଲାଣି ମୋର ଭଲ ହବ।
ଏହା
ଭଲ କୋଉଠୁ ଆସିବ ଝିଅ ପିଲାଙ୍କ ଲାଇଫରେ ଭଲ ହିଁ ଗୋଟେ ୱାର୍ଡ ନାହିଁ। ଘରେ ରହିଲେ କହିବେ କଣ କହିବେ? ହଁ ଆଉ କେତେ ଦିନି ଗଲେ ପର ଘ ପଳେଇବ ଇଏ କଣ ତା ଘର ଆଉ? ସେଠିକି ଗଲା ପରେ ସେମାନେ କଣ କହିବେ? ପର ଝିଅ ଟା ଏଠିକି ଆସିଚି ତ ଝିଅ ମାନଙ୍କର ଘର ନାଇଁ।
ଘର ନାହିଁ ଠିକ କଥା ଏଇଟା ଆମେ ଆମେ ମଝିରେ ଆମେ ମଝିରେ ପେଶି ହବା।
ଦୁହିତା ବା ଦୁଇ କୂଳକୁ ହିତା ଦୁଇ କୂଳ ପାଇଁ ହିତା କିନ୍ତୁ ସେ ମଝିରେ ରହିବ। ନା ତାର ଏ କୂଳ ନା ତାର ସେ କୂଳ ସିଏ ଦି ଠିକ୍ ନା ନାଇଁ ଦି କୂଳ ପାଇଁ ସେ ହିତ କିନ୍ତୁ କୋଉ କୂଳରେ ସେ ଠିଆ ହେଇପାରିବନି? କଥା ହଉଚି ସେଠି ଆଉ ଉ ଉ ସେ ଝିଅ ପିଲାଙ୍କ ଦୋ ସୁଖ କୋଉଠୁ ହେଲା ଏଇ ପୁଅ ଟିକେ ଶୋଇପଡ଼ିଲେ ଟିକେ ମୋବାଇଲ୍ ଦେଖିଦେଲେ ମାଇଣ୍ଡ ଫ୍ରେଶ୍ ହେଇଗଲା ନହେଲେ ଆଉ କଣ ଅଛି?
କିନ୍ତୁ ସୁଖ ଟା ଏଇ ଘରେ ଅଛି ମାନେ ଯେତିକି ସୁଖ ହଉ ପଛେ ହଁ।
ସୁଖଟା ଘରେ ଆଉ ସେଇଟା ତ ଠିକ୍ କଥା ସୁଖଟା ଘରେ ଆଉ କଣ ତା ଗଲା ଉପରୁ କୋଉଠୁ ମିଳିବ ସୁଖ ସେଇଟା ସ୍ଵ
ନା ହଁ ଠିକ୍ କଥା ସମସ୍ତେ କୁହନ୍ତି ଆମେ ଆମ ଶାଶୁଙ୍କୁ ଭଲରେ ରଖିଚୁ କିନ୍ତୁ ଛିବ ଭଲ ରହୁଚନ୍ତି କିନ୍ତୁ ଘର ବାଗିଆ ଫିଲିଙ୍ଗସ କୋଉଠି ଆସିବନି।
ଦେଖ ଭଲେରେ ରହିଲେ ଆମେ ଏଖା ଟିକେ ଦେହ ଖରାପେ ହେଲେ ଶୋଇ ପଡୁଚନ୍ତି ଆଠ ଟାରେ ଉଠୁଚନ୍ତି ଘରେ କେହି କିଛି କହୁଚନ୍ତି କିନ୍ତୁ ସେଠି ଗୋଟ ଗୋଟେ ଦିନ ଶୋଇଲେ କହିବେନି ତା ପରଦିନ ଶୋଇଲେ କହିବେ।
ହଁ।
କେବେ ଗୋଟେ ମା ଶାଶୁ ହେଇପାରିବନି ନା ଶାଶୁ କେବେ ମା ହେଇପାରିବନି ବୋହୁ ବି ସେଇଆ ବୋହୁ କଣ ହେଇ ଯିବ ଝିଅ ଏକସାଙ୍ଗେ ହେଁ ସମସ୍ତେ ସମସ୍ତଙ୍କ ଜାଗାରେ ଠିକ୍ ତ ସେଇ ହିସାବରେ ଘ ଏଠି ସୁଖ ଯାହା କଣ ସେଠି ମିଳେ? ସମସ୍ତେ କୁହନ୍ତି ଆମେ ଆମ ଶାଶୁଘରେ ପୁରା ଫ୍ରିଡମ ରେ ଚଳୁଚୁ କୁହ ହେମିତି କୋଉ କଥା ନ ଥିବ ତାଙ୍କୁ କୁ କୁ କୁହା ହଉ ନଥିବ କୁହାଯାଏ ସେଇଟା ଭୁଲ କଥା ସେ ଯିଏ କୁହନ୍ତି ସେଇଟା ଭୁଲ।
ହଁ ହୁଁ। ଏଇଟା କି ଲଥା ଯାହା କହି ଆଜି କୁହନା ଥଣ୍ଡା କୁ ମୋ ଦେହ ତ ଟୋଟାଲି ଭଲ ନାହିଁ ସେ ଯୋଉ ଖାଇବା ଆଜି ରୁଟି ଉଁ
ମାନେ ଯୋଉ ଜର ହେଇଯାଇଚି କି?
ହଁ ହଁ ଥଣ୍ଡା ଟିକେ ଜର ତ ହେଇଚି ଜର ମାନେ ଥଣ୍ଡା ସକାସ କୁ ଦେହ ଟିକେ ଉଷୁମ ଲାଗୁଚି। ତ ହେଥିପାଇଁ ଆଉ ଭାତ ଖାଇନି ଏବେ।
ଆ ଏ ସିଜିନ ଚେଞ୍ଜ ହଉଚି ନା ସେ ପାଇଁ ଆଉ ସମସ୍ତେ କୁହନ୍ତି ଥଣ୍ଡା ଟା କିଛି ନୁହେଁ
ହଁ। ହଁ ଯାହାକୁ ହେଇଥବ ସେଇ ତାକୁ ଭଲ ମାନେ ଲାଗୁଥୁବ କେମିତି ତାକୁ ଲାଗୁଛି।
ଯାହା କହିଲ ଯାହାକୁ ହଉଥୁବ ଥଣ୍ଡା ମୋର ହେଲା ବର୍ଷକ ବାର ମାସି ହେଲା? ମତେ ଥଣ୍ଡା ଛାଡ଼େନି ମତେ ଥଣ୍ଡା ସବୁବୋଳେ କେଜାଣି ମତେ ଛାଡୁନି ମୁଁ ସବୁ ମାନେ କେତେ ଆଡୁ ମେଡିସିନ ଖାଇସାରିଲଣି। କିନ୍ତୁ ଥଣ୍ଡା ଭଲ ହଉନି। ମାନେ ଭଲ ହଉନି ମତଲବ ମାନେ ମୁଁ ଟିକେ ଅଧିକ ପାଣି ୟୁଜ୍ କଲେ ମତେ ଥଣ୍ଡା ହବ ତ ସେ ପାଇଁ ମୋର ରିଜିନ ବି ଗୋଟେ ଗୋଟେ ଅଛି ମୁଁ ଘରେ କାମ ନ କରିବାର। ମୁଁ ଅଧିକ ପାଣି ହେଲେ ମତେ ଥଣ୍ଡା ହୁଏ ତ ମତେ ଘରେ ମନା କରେ ମା ତୁ ପାଣି ହନା କି ଥଣ୍ଡା ନ ହଉ କଥା ସାରିଲା ଆଉ କଣ, ସେଥିପାଇଁ। ଆଉ ଟିକେ ଥଣ୍ଡା କଣ ପାଇଁ କେଜାଣି ଗୋଟେ ଛାଡେନି ଆଉ। ଆଉ ମେଡିସିନ ସବୁବେଳେ କାଇଁ ଖାଇବା ଚିକିତ୍ସାରେ କାଇଁ ନ ରହିବା ସେଇ ପାଇଁ ଟିକେ ଆଉ। ଥଣ୍ଡା ଟା ସବୁଠୁ କଷ୍ଟ, ଯୋଉ ନା ମାନେ ଏମିତି ଛିଙ୍କ ଆସିବ ତମେ ଯାହା ତମେ କେମିତି କଥା କହୁଛ ନା ମତେ ଫିଲ୍ ହଉଛି ତମକୁ କେତେ କଷ୍ଟ ହଉଥିବ। ମାନେ କଥା ହବାକୁ ଇଚ୍ଛା ହୁଏ, ଖାଲି ଇଚ୍ଛା ହୁଏ ଶୋଇବି। ଖାଲି ଶୋଇବି। ଥଣ୍ଡା ହେଲେ ଖାଲି ଟିକେ ଶୋଇ ପଇଲେ ଆରାମ ଲାଗିବ। ଆଉ ତ ଥଣ୍ଡା କଥା ଆଉ କହିବାକୁ ପଡିଛି। ହଉ ତୁମେ କଣ କରୁଛ? ହଁ ମୁଁ ରଖୁଛି ଆଉ।
ହଁ ହଁ, ହଉ ହଉ।